ଓ।
ହଁ ହ୍ୟାଲୋ ଆଉ କଣ କରୁଛ?
ଏଇ ଏବେ ଭାତ ରୋଷେଇ କରିଥିଲି।
ହଁ ସରିଗଲାଣି?
ହଁ ଏବେ ସରିଲା ସରିଲା।
ଆଉ ଡାଲମା ବସେଇଛ ନା?
ହଁ ଡାଲମା ଏବେ ବସେଇବି ତମ କଥା ମନେ ପଡିଲ ତ ଟିକେ କଲ୍ କରିଦେଲି ଆଉ।
ହଁ ଭଲ କଲ ନା ମୁଁ ବି ଭାବୁଥିଲି ମୁଁ କହିଲି ଥାଉ କେଜାଣି କଣ ରୋଷେଇ ଫୋଷେଇ କରୁଥିବେ। ଡାଲମା କଣ କଡେଇରେ ବସେଇବ ନା ପ୍ରେସରରେ ବସେଇବ?
ଏଇ କଡ଼େଇରେ ପ୍ରେସର ଆଣିନି ତ ଘରୁ।
ହଁ ନେଇଆସିବ ଯେ ନହେଲେ ବେଶୀ ଗ୍ୟାସ ସରିବ।
ତମେ କଣ କରୁଥିଲ?
ମୁଁ ଏଇ ରୁଟି କରିପାରିବି ତାପରେ ଏଇ ହଁ ଆମର ବି ଆଜି ଡାଲମା ହବ ଡାଲମା ଟା ସିଝା ବି ରେ ବସିଥିଲା ସିଝା ହେଇଛି ଆଉ ଟିକେ ପରେ ବଘରା ହବ ଆଉ। ଏବେ ଟିକେ ଥଣ୍ଡା ଥଣ୍ଡା ଲାଗୁଛି ମାନେ ଏବେ ଟିକେ ଭଲ ଲାଗୁଛି। ଗରମ ଟା ଟିକେ କମିଛି। ଆଉ ତମର ଗାଁରେ ପା ସବୁ ଚାଷ ବାସ ଭଲ ହୁଏ।
ହଁ ଚାଷ ହୁଏ ବାଦାମ ଲଗାଯାଏ।
ହଁ ଏବେ କଣ ଧାନ ହେଇଛି ଖରା ଦିନିଆ ନା ଆଖୁ ହେଇଛି?
ଏବେ ଧାନ ହେଇଛି।
ଓହୋ ମାନେ ପୁଣି ଧାନ ଉଠିଲେ ପୁଣି ଧାନ ହବ ନା କଣ?
ହଁ ହଁ।
ହଁ ଆଉ ସବୁ ବାଡିରେ କଣ ଲଗେଇଛ ପନିପରିବା?
ଆମର ବାଇଗଣ ଭେଣ୍ଡି ଆଉ କାକୁଡ଼ି
ଆଉ ଶାଗ କା ଲାଗିନି?
ହଁ ଶାଗ ମୋ ଦାଦାଙ୍କ ଘର ଲଗେଇଛନ୍ତି।
ଆଛା ଆଚ୍ଛା ଆଉ ବଢିଆ ଆଉ ଭଲ ହେଇଛି ସବୁ?
ହଁ ଆଉ କିଣିବାକୁ ପଡୁନି ଆଉ
ଆଉ ତୋ ଆକୁ ଲଙ୍କା ଟମାଟୋ ଲଗଉଛ?
ଟମାଟର ଲଗାଯାଏ ଆମର ଲଗାଉନା କିନ୍ତୁ ଆମ ଗାଁ ଲୋକମାନେ ଲଗାନ୍ତି।
ଓହୋ। ଆଉ ପାଣି ଦଉଥିବ ଯାହାହେଲେ ଥରେ ଦଉଥିବେ ସକାଳୁ ସନ୍ଧ୍ୟାବେଳେ ଆଉ ନୁହେଁ।
ହଁ ବା।
ଆଚ୍ଛା ବାଦାମ କଣ ତମର ନଈ କୂଳିଆ ଜମି ଅଛି ବାଦାମ ଲଗାଉଛ ଯୋଉ
ହଁ ହଁ। ଆମ ନଈକୂଳିଆ ଦୁଇଟା ବଡ଼ ବଡ଼ ଜମି ଅଛି ସେଇଠି ବାଦାମ ଚାଷ ହୁଏ। ଟୋଟାଲ ଆମ ଗାଁ ଟା ଯାକ ମିଶିକି ଚାଷ କରନ୍ତି।
ଆଉ କଣ ସବୁ ହୁଏ ତମର ମୁଗ ବିରି ହୁଏ ନା କଣ?
ହଁ ମୁଗ ବିରି ବି ହୁଏ।
ହଁ। ବଢିଆ ଲାଗୁଥିବ ନା ଯେତେବେଳେ ଯୋଉ ବାଦାମ ହେଇଥିବ ଯୋଉ ଯାଉଥିବ ବୁଲିବାକୁ ବଢିଆ ଲାଗୁଥିବ ନା?
ହଁ ଆମେ ନଦୀ ଆଡେ ବୁଲିବାକୁ ଗଲେ ଚୋରଇକି ଖାଇଦଉ କଞ୍ଚା ବାଦାମ ଗୁଡା।
ବଢିଆ ମିଠା ମିଠା ଲାଗୁଥିବ ନା?
ହଁ।
ମଜା ଲାଗେ ଆଉ ନାଇଁକି?
ହୁଁ ସାଙ୍ଗ ମାନେ ଗଲେ ସବୁ ମଜା ଲାଗେ ଆଉ
ହୁଁ ହୁଁ। ଆଉ ତମର ନିଜ ବାରିରେ ଚାଷ କରୁଛ ଯାହା ହଉ ଭଲ ଜିନିଷ ଖାଉଥିବେ ଘରେ ଆଉ ନୁହେଁ?
ହଁ।
ଆଛା ଇଏ ସବୁ ଜହ୍ନି କଖାରୁ ସବୁ ଲଗଉଥିବେ ତ ଶୀତ ଦିନେ? ଏଇ ଯୋଉ ବର୍ଷା ଦିନେ ଜହ୍ନି ନୁହେଁ? କଖାରୁ ଲାଉ ପାଣିକଖାରୁ ସବୁ ମଡା ହେଇଥିବ ନା?
ହଁ ହଁ ଏଇ ବାଡି ମାନଙ୍କରେ ସମସ୍ତେ ଲଗାନ୍ତି ଆଉ ଘର ଘର
ଆମ ଜାଗା ଅଛି ବାରିରେ କିଛି ନୁହେଁ?
ହଁ ଆମର ଗୋଟେ ବଡ ଜାଗାଟେ ଅଛି।
ହଁ ମତେ କିଏ ତମ ମାମା କରନ୍ତୁ ନା ବାବା କିଏ ଲଗାନ୍ତି ସବୁ?
ବାବା ମାମା ମିଶିକି ଆମ ବାରିରେ ଲଗାନ୍ତି ଆଉ ଆମ ବିଲ ଯୋଉ ଜମି ଅଛି। ସେଇଟା ମୋ ଦାଦା କରନ୍ତି ଆଉ ନହେଲେ ଆଉ କାହାକୁ ଦେଇଦଉ ଏମିତି କରିବାକୁ ଆଉ
ଓହୋ ତମର କଣ ଦାଦା ତମେ ସବୁ ମିଶିକି ରହୁଛ ନା ନାଇଁ ଅଲଗା?
ନାଇଁ ଆମେ ଅଲଗା ଅଲଗା ରହୁଛୁ।
ଓହୋ ମାନେ ରୋଷେଇବାସ ଅଲଗା ଆଉ କିନ୍ତୁ କାମ ଫାମ ସବୁ ମିଶିକି ହଉଥିବ ଆଉ ନୁହଁ କି?
ହଁ ହଁ।
ହଁ ନାଁ ଆଉ।
ହଉ ତମ ଆଡ଼େ କଣ କେମିତି ଚାଷ ହଉଚି?
ଆମ ଆଡ଼େ ଏପଟେ ପାଣିର ସୁବିଧା ବେଶି ନାହିଁ ତ ମାନେ କେନାଲ୍ ରେ ପାଣି ଫାଣି ଭଲ ଆସୁନି। ସେ ଧାନ ଗୋଟିଏ ଚାଷ ହଉଚି। ଆଉ ପ୍ରାୟ ମୁଗ, ବିରି, ସବୁ ହେବା ବନ୍ଦ ହେଇଗଲାଣି। କିନ୍ତୁ ଆମ ଘର ଠାରୁ ଯୋଉ ଦି ତିନି କିଲୋମିଟର୍ ଦୂର ତାଙ୍କର ଟିକେ ନଈ କୁଳିଆ ଜମି ସବୁ। ତାଙ୍କର ସବୁ ପନିପରିବା ମୁଗ କୋଳଥ ସବୁ ଲଗଉଚନ୍ତି। ଯା ହଉ ତାଙ୍କର ନିଜର ଖାଇବା ପାଇଁ ଯେତିକି ଧର ହେଲା ପୋଟଳ ଭେଣ୍ଡି, କଖାରୁ, ଜହ୍ନି, କାକୁଡ଼ି, ସବୁ ଲଗାଉଚ ସେଆ। ତାଙ୍କର ସବୁ ନିଜ ଘର ଖାଇବା ପାଇଁ ସମସ୍ତେ ଲଗଉଛନ୍ତି ଆଉ। ନାଁ ଆମର ଯୋଉ ଆମର ଆମର ଶୀତ ଦିନେ ଯାହା ଟିକେ ଏବେ ଯେତେ ଖରା ନାଁ ମାନେ ଆମର ଏଠି ଏ ଖରା ଯେ ସେ ମାଟି ମାନେ ଗଛ ସେ ମରିଯିବ କଥରକେ ଏତେ ଖରା। ଆଉ ମାନେ ଟିକେ ରୋଡ଼ ସାଇଡ଼ ଘର ଉଡ଼ାକ କିନ୍ତୁ ଆମର ଏଇ ଯୋଉ ଶୀତ ଦିନେ ନାଁ ଲାଗିଥିଲା ଟମାଟ ଆଉ ଇ ଇଏ ଉଁ ଲାଗେ। ଟମାଟୋ, ବିନ୍, ଲଙ୍କା, ବଢ଼ିଆ ହେଇଥିଲା। ତାପରେ ପୋଇ ଆଉ ଭେଣ୍ଡି। ଭଲ ହେଇଥିଲା ଆଉ। ଆଉ ବର୍ଷା ଦିନେ ଝୁଡ଼ଙ୍ଗ ଲାଗିଥିଲା। ଝୁଡ଼ଙ୍ଗ ଭଲ ହେଇଥିଲା। ହୁଁ ଉଁ ନ।
ହଁ ହଁ ଦେ। ଆଉ ତମ ଯୋଉ ଗାଁ ପାଖ ଯୋଉ ଜମିରେ ହୁଏ ସବୁ ଚାଷ। ତମର କେହି ମାନେ ବନ୍ଧୁ ନାହାନ୍ତି ଯିଏ ଦିଅନ୍ତି ଖାଇବା ମାନେ
ନାଇଁ ନାଇଁ ସେପଟେ ଆମର କେହି ବନ୍ଧୁ ନାହାନ୍ତି। ସିରେ ସି ଲୋକ ଏମତି ଧର କାହାକୁ କହିଲେ କେତୋଳେ ସେମାନେ ଆଣିକି ଦିଅନ୍ତି ଆମେ ପଇସା ଦେଇ ରଖିଦଉ ଆଉ। ଭଲ ବାରିର ମାନେ ସତେଜ ପନିପରିବା କିଣିକି ଦିଅନ୍ତି ଏ ତି ଆଉ।
ଛା।
ହଁ। ନିଜ ବାରିରେ ଯୋଉଠି ଲଗେଇଥିବ ତୋଳିବାକୁ ବଢ଼ିଆ ଖୁସି ଲାଗେ, ନୁହେଁ?
ହଁ। ନିଜ ପରିଶ୍ରମ ଦେଇ ମାନେ ଭଲ ପାଇବା ଦେଇ ସେ ଗଛକୁ ବଢେଇଥିବୁ ନାଁ।
ହଁ ଆମର ଏ ଯୋଉ ଶୀତ ଦିନେ ବିନ୍ସ ହଉଥିଲା ମାନେ ବହୁତ ଦିନ ଯାଏଁ ବିନ୍ସ କିଣା ହେଇନେଇ। ଓ ସେ ଯୋଉ ବୁଦା ବିନ୍ସ ନୁହେଁ କି ବୁଦା ବିନ୍ସ ଲଗା ହେଇଥିଲା। ଏ ସିଏ ନା ମାନେ ସପ୍ତାହକୁ ଦି ଥର ଖଣ୍ଡେ ତୋଳିଲେ ବାହାରି ଯାଏ। ମିଛି ମିଛି ବାପେ। ତାପରେ ଏବେ କଣ ହେଇଛି କହିଲ ଏଇ ଯୋଉ ଏବେ ଆମ ଗଛରେ ସବୁ ଆମ୍ବ ଧରିଛି ପଣସ ହେଇଥିଲା ପଣସ କଞ୍ଚା ପଣସ ଖିଆ ସଇଲା ଏମିତି ବଣ୍ଟା ବଣ୍ଟି ସବୁ ହେଲା। ଆଉ ପଣସ ପାଚିନି କିଛିଟା ଛଡା ହେଇଛି ପାଚିବାକୁ। ଆଉ ଆମ୍ବ ଗଛ ଅଛି ବହୁତ। ବହୁତ ମାନେ ଏମତି ପାଞ୍ଚ ଛଅଟା ଆମ୍ବ ହେଇଥିଲା। ଏଇ ଯୋଉ ଛୋଟ ଛୋଟ ଗୋଟେ ଆସେନି ବଢିଆ ଦେଶୀ ଆମ୍ବ ମିଠା ଲାଗେ ଖାଇବାକୁ।
ହଁ ହଁ।
ଆଉ ସେଇ ଆମ୍ବ ମାନେ ସଇଲାଣି ମାନେ ଆଉ ଗୋଟେ ଦିଥର ଏମିତି ଆମେ ଘରେ ଖାଉଥିଲୁ। ଏ ସାହି ପଡିଶା ଏମିତି ଯିଏ ଆସୁଥିଲା ଦିଆ ହଉଥିଲା। ଆଉ ଆଉ ଦିଟା ଆମ୍ବ ଯେ ସୁନ୍ଦରୀ ଆମ୍ବ ଆଉ ଗୋଟେ କଣ ଗୋଟେ ଗୋଟେ ବଡ ବଡ ଆମ୍ବ ହୁଏ ସିଏ ପାଚିବ ଯାଇକି ଶ୍ରାବଣ ମାସରେ ସେଇଟା ପାଚିନି ଏ ଦିଟା। ଏ ଆମ୍ବ ଏପର୍ଯ୍ୟନ୍ତ କିଣା ହେଇନି ସେଇ ବାରି ଆମ୍ବ ଖିଆ ଚାଲିଛି। ଏମିତି ଆଉ ତାପରେ ଆମର ଗୋଟେ ଲେମ୍ବୁ ଗଛଟେ ଅଛି ଆମ ଘର ପଛପଟେ। ବାରି ଭିତରେ ସେ ଲେମ୍ବୁ ଟା ଏବେ ପ୍ରବଳ କଷି ଧରିଛି ମାନେ ସେଇ ନା ସିଏ ବର୍ଷା ଦିନକୁ ଫଳେ ଆଉ ପ୍ରବଳ ଲେମ୍ବୁ ହୁଏ ମାନେ ଆମେ ଖାଇ ସମ୍ବୁ ମାନେ ବହୁତ ଲୋକଙ୍କୁ ଲେମ୍ବୁଦଉ। ସେ ଗଛ ଟା ବହୁତ ଫଳ ଦଉଛି ଏଇ ତିନି ବର୍ଷ ଅ ଚାରି ବର୍ଷ ହେଲାଣି ଫଳ ପ୍ରବଳ ଦଉଛି।
ଅ ହଁ ଭଲ ଆଉ‌।
ହଁ ଆଉ ଅମୃତଭଣ୍ଡା ଗଛ ସବୁ ଭାଙ୍ଗି ଯାଇଥିଲା ଏଇ ଯୋଉ ସବୁ ପବନ ଫବନ ରେ। ଏବେ ଏଇ ଦିଟା ଅମୃତଭଣ୍ଡା ଗଛ ହେଇଛି ଛୋଟ ଛୋଟ ଏଇ ଅମୃତଭଣ୍ଡା ଖରା ଦିନେ ଏ ଯୋଉ ସେ ପାଚି ମାନେ ସବୁ ହେଇକି ପାଚିଗଲା ଆଉ ଏବେ କଷି ଧରୁଛି। କିନ୍ତୁ କଦଳୀ ଟା ହଉନି ଆମର କଦଳୀ କଣ କହିଲ ଟିକେ ତାକୁ ଟିକେ ଭଲେକି ଲଗେଇକି ମୂଳରେ ମାଟି ଫାଟି ଦେଲେ ହୁଅନ୍ତା। ଏଟା ତାକୁ। ଖେଳେଇଲେ ସେ ଆମର ଆଉ ଘରେ କେହି ପୁଅ ପିଲା ନାହାଁନ୍ତି ତାକୁ ଖେଳେଇବ କିଏ? ସେଇଥିପାଇଁ ସେ ଯୋଉ କଣ ସମସ୍ତେ କହୁଛନ୍ତି ଅଣ କଦଳିଆ ହେଇଗଲା ସେ ଆଉ ଫଳୁନି। ମାନେ ତାକୁ ଖେଳେଇ ହଉନି ପୁଆ ଗୁଡାକ ସେ ସେଇଠି ସେଇ ବାହାରିକି ଯୋଉ ହଉଛି ଖାଲି ଗଛ ପତ୍ର କାମରେ ଲାଗୁଛି ଆଉ ଫ କାନ୍ଧି ଜମା ପଡୁନି।
ଅ ହଁ।
ଏମତି ଆଉ।
ଆମର ବି କଦଳୀ ଗଛ ଅଛି ଅମୃତଭଣ୍ଡା ଗଛ ଅଛି।
ହଁ ବାଡି ଅମୃତହଣ୍ଡା କଦଳୀ। ଭଲ ଠୁ ଏଇ ପାଖ ଆଖରେ ଯାହାର ହୁଏ ଦିଅନ୍ତି ଯେ କଞ୍ଚା କଦଳୀ। ସଜନା ଛୁଇଁ ଏମିତି କାହାର ହେଲେ ସବୁ ଦିଅନ୍ତି ଦିଇ ଦିଟା। ଆମ ଘର ସାମ୍ନାରେ ଜଣଙ୍କର ବେଲ ଗଛ ଯେ ପ୍ରବଳ ବେଲ ହୁଏ। କିନ୍ତୁ ତାଙ୍କର ଗୋଟେ ପାଚିଲା ବେଲ ଖାଆନ୍ତିନି ସେ ସବୁ ବାଣ୍ଟନ୍ତି। ତ ବେଲ ପଣ ବହୁତ ପିଆ ହେଇଛି ଖରା ଦିନେ। ଏମତି ଆଉ ଆ ତାଙ୍କର ଗୋଟେ ବି ବେଲ ଖାଇବେନି। ମାନେ ତାଙ୍କୁ ଟିକେ କଷ୍ଟ କରିବାକୁ ତମେ କରିକି ଦେଲେ ପିଇବେ ବଟ୍ ନିଜେ ଜମା କରିବେନି। ହୁଁ ତେଣୁ ତାଙ୍କର ଯେତେ ବେଲ ଝଡିଥିବ ସମସ୍ତେ ନେଇଯାଆନ୍ତି ମାନେ ସମସ୍ତଙ୍କୁ ଦେଇଦିଅନ୍ତି ଆଉ।
ଭଲ ଆଉ।
ହଁ ଆମେ କହନି ଖାଉନ ସରବତ ସେମିତି ତାକୁ ଖାଲି ଟିକେ ଗୁଡ ପକ କେଇକି ଟିକିଏ ତାଦେରେ ଟିକିଏ। ଗୋଲମର୍ଚ ଗୁଣ୍ଡ ପକେଇ ପିଅ ଖାଲି କଣ କଦଳୀ ନଡିଆ ସବଳ ଆଉ ପିଇି ଦି ଦି ଗ୍ଲାସ ପେଟ ଟ ଥଣ୍ଡା ନା ପେଟ ପାଇଁ ବହୁତ ଭଲ।
ହଁ ହଁ।
ବଟ୍ସ ସିଏ ଜମା ତ ମାନେ ସିଏ ସବୁ ଅଳସୁଆ ଟିକେ କରିବେନି ଜମା କି ପିଇବେନି। କି ତମେ ଯଦି କରିକି ଦବ ଗ୍ଲାସେ ଲେ ଗ୍ଲାସେ ପିଇବେ। ଗୋଟି ଯେ ଜମା ଦିନେ ବି ଏତେ ବେଲ ହବ ଗୋଟେ ଦିନ ବି ସେ ସରବତ କରି ପିଇବେ ପ୍ରଚ୍ ମାନେ ପ୍ରବଳ ବେଲ ହୁଏ ତାଙ୍କ ଗଛରେ।
ଆମର ବେଲ ଗଛ ନାହିଁ କିଣିକି ଖାଉ ଆଉ।
ଛୋଟ ଯେ ମାନେ ଆମର ହେଇନି ମାନେ ଛୋଟ ଗଛ ଟା। କିନ୍ତୁ ତାଙ୍କର ଗଛ ଟା ବହୁତ ପୁରୁଣା ବହୁତ ବଡ ଗଛ। ଛୋଟ ଛୋଟ ବେଲ ହୁଏ କିନ୍ତୁ ଭଲ ଆଉ।
ହଁ ହଁ।
ଏମିତିଆ। ହଁ ହଉ ମୁଁ ଯାଏଁ ଟିକିଏ ରୋଷେଇ ବାସ କରେ ଟିକିଏ ହେଲା।
ହଁ ହଁ ଯା।